ହାଲୋ
ସାଙ୍ଗ କଣ କରୁଚ?
ତୋମେ କଣ କରୁଚ?
ନା ଏବେ ଆମର ଏଇଠି କ୍ରିକେଟ୍ ଖେଳ ହଉଛି ତ ଦେଖୁ ଦେଖୁଥିଲି। ଆଉ ଖାଇସାରିଲଣି?
ହଁ ଖାଇସାଇଲିଣି କ୍ରିକେଟ୍ କ୍ରିକେଟ୍ ଖେଳ ଆରମ୍ଭ ହେଲାଣି?
ଗୋଟେ ଇନିଙ୍ଗ ସରଲାଣି ଆମେ ଏବେ ଟାର୍ଗେଟ ତାଙ୍କୁ ନାଇନଟି ଦେଇଚୁ ସେ ବାଡଉଚନ୍ତି।
ସା ତୋମର ବ୍ୟାଟିଙ୍ଗ ନା ବୋଲିଙ୍ଗ ତୋମର ଚାଲଚି?
ଏବେ ବୋଲିଂ ଚାଲିଚି, ବଟ୍ ମୁଁ ଜଣକୁୁ ଜଗେଇ ଦେଇକି ଇଆ ହେଇଚି ଆଉ? ବାଡ଼େଇବେ ପାଖକୁ ଯାଇଥିଲି ଆଉ ଆଉ
ଟିଙ୍ଗ ନା ବୋଲିଙ୍ଗ?
ମୋତେ ବ୍ୟାଟିଂ ଭଲ ଲାଗେ। କାରଣ ମୁଁ ଆମ କଲେଜ୍ ରେ ପିଲା ବେଳେ କ୍ରିକେଟ୍ ଖେଳିଲେ ଉ, ବ୍ୟାଟିଂ କରେ କାରଣ ଓପନିଂ ଯାଏ। ଆଉ ତୋମକୁ କଣ ଭଲ ଲାଗେ?
ମୋତେ ବୋଲିଂ ଭଲ ଲାଗେ, ମୋତେ ବ୍ୟାଟ୍ ବଲ୍ ତ କ୍ରିକେଟ୍ ମୁଁ ଖେଳେନି ଏତ ତେ ମୋତେ ଏ, ସ୍ପିଣ୍ଟର୍ ଭଲ ଲାଗେ ଖୋ ଖୋ ଖେଳ ଭଲ ଲାଗେ।
ହଁ କାରଣ ନାଇଁ ମୋତେ ବି କାରଣ ମୋତେ କ୍ରିକେଟ୍ ଅପେକ୍ଷା ସବୁଠୁ ଭଲ ଲାଗେ ବେଶୀ କୋଉଟା ନା ମମ ବ୍ୟାଟମିଣ୍ଟନ ୱିଣ୍ଡୋ ର ପ୍ୟୟାର୍। କାରଣ ମୁଁ ଯାଏ ଠିକ୍ ଖେଳେ ଇଣ୍ଟର କ୍ୟାମ୍ପସ ଖେଳେ ଆମ କଲେଜରେ ଯଉ ସେନ୍ଚୁରିଆନ ଇନଭରସିଟିରେ। ଇଣ୍ଡର କ୍ୟାମ୍ପସ୍ ସେଇଠି ଖେଳେ। ଆଉ ମୁଁ କିନ୍ତୁ ଏମତି କ୍ରିକେଟ ଗାଁରେ କାରଣ ଗାଁରେ ଆମରଇଣ୍ଡୋର ନାହିଁ ନା ତ ମାନେ ବ୍ୟାଡ଼ମିଟ ଟନ ଗୁଡା ପବନ ଯୋଗୁ ଖେଳି ହବନି ଆଉଟଡୋର ରେ। ତ ସେଥିପାଇଁ ତ ଆସିଲ ଆମ ସହିତ ବ୍ୟାଟ ମାନେ କ୍ରିକେଟ ଖେଳିବା କଥା ଆଉ।
ନାଇଁ କ୍ରିକେଟ ଟା ବି ବହୁତ ଭଲ ଖେଳ ଆଉ କ୍ରିକେଟ ଟା ବଢିଆ ସବୁଠାରୁ।
ହଁ ତାପରେ ଲୋକାଲ ମାନେ ଭଲ କ୍ରିକେଟଟା କଣ କହିଲେ ଇଲେଭେନ୍ ପ୍ଲେୟର ଖେଳିବ ବହୁତ ଭଲ ଭଲ ଅଛି। ଆଉ ଆଉ ଏବେ କଣ ରଜ ଫେଷ୍ଟିଭାଲ କେମିତି କଣ ପାଳନ କଲ?
ହଁ ରଜ ବହୁତ ତ ଭଲରେ ପଟିଲା ବୁଲିବାକୁ ଯାଇ ଥିଲୁ ଆଉ ପିଠା ବି ହେଇଥିଲା ବହୁତ ପ୍ରକାର। ଠା ବି ଖାଇଲୁ ଦୋଳି ଖେଳିଲୁ ଭଲ ଲାଗିଲା।
ଆହା ଅ ମାନେ ଆଁମ ଭାଇ ଆମେ ନିଧୁମ୍ ବୁଲାବୁଲି, ଆମ ସାଙ୍ଗ ଗୁଡା ଆଜି ଆଜି ଘଟଗାଁ ଯିବୁ କାଲି ମାନେ ଏଇଟା ଆମର ଗୋଟେ ଛତିଆ ପାଖରେ ଗୋଟେ ନାହିଁ କି ସେକେଣ୍ଡ ଯୋଉ କୁହନ୍ତି, କଣ ଯୋଉ ମାନେ ସେକେଣ୍ଡ ଅଛି ମ ସେକେଣ୍ଡ
ହଁ ଆମେ ବି ସେଇଠିକି ଯାଇଥି ଥିଲୁ।
ତଶ୍
ଆମେ ଫ୍ୟାମିଲି ଯାଇଥିଲୁ। ଫ୍ୟାମିଲି ସହିତ ଯାଇଥି ଥିଲୁ ବହୁତ ଏଞ୍ଜୟ କରିଲୁ।
ହଁ ତ ଆମର ଏଠି ସେଇଭଳିଆ। ଆମ ଗାଁ ପାଖରେ ବି ଗୋଟେ ରଜ କଣ ରଜର ରାଣୀ ନା କଣ ରଜ କୁଇନି ହଉଛି। ଥିଲା ଯଉ ହଁ ଯଉ ରଜ ରଜକୁଇନ୍ ହଉଥିଲା, ସେଠି ଯାଇ ଦେଖୁଥିଲୁ ମାନେ ସେଠି ତାଙ୍କର କ ମାନେ କମ୍ପିଟିସନ କେତେଟା ଚାଲିଥିଲା ତାପରେ ସେମାନେ ବାଛିଲେ କି ରଜକୁଇନି କିଏ, ଏଇଭଳିଆ ମାନେ ବାଛା ବୁଛି କରିକି ରଜ ଟା ଗଲା ରଜ ଟା କିନ୍ତୁ ବୋବାଲ ହେଇଯାଇଛି, ଓଡିଶାର ଗୋଟେ ବଢିଆ ପର୍ବଟା।
ଆଚ୍ଛା ହଁ ବହୁତ୍ ଭଲ ପ୍ରପର୍ବ ଯୋଉଟା କି ଅଧିକ ଦିନ ହୁଏ। ଯଉଟା କି ତିନି ଦିନି କି ପାଞ୍ଚ ଦିନ ପାଇଁ ହୋଇଥାଏ। ଆଉ ରଜନ୍ ରଜ କୁଇନ କିଏ ଉଇନ୍ କିଏ କରିଲେ ତାଙ୍କ ର ନାଁ କିଛି ଜାଣିଛନ୍ତି।
ହଁ ରଜ କୁଇନ ମୋ ସାଙ୍ଗଟା ତା ଭଉଣୀ ଲୋପା ମୁଦ୍ରା ବୋଲି ଗୋଟେ ଝିଅଟେ, ସିଏ ହେଇଥିଲା ଆମର ରଜ କୁଇନ। ଆଉ ମାନେ ତାର ଟିକେ ଓଭରାଲ୍ ହିଁ ନଲେଜ ଅଛି, ମାନେ କଣ ମାନେ ସବୁ ଫିଲ୍ଡ ରେ ତ ତାକୁ ସିଲେକ୍ଟ କରାହେଇଥିଲା ଆଉ।
ଅତିଥି ଭାବେ କିଏ ଆସିଥିଲେ, କାହାକୁ ଅତିଥି କରାଯାଇଥିଲା।
ଅତିଥି ଆମର ଯୋଉ ଅଛନ୍ତି, ଏମ ଏଲ୍ ଯୋଉ ଅଛନ୍ତି। ତାଙ୍କୁ ଡାକି ଦେଇଥିଲେ, ସିଏ ଆସିଥିଲେ ସିଏ ପ୍ରଦାନ କଲେ ଟ୍ରଫି ଫପି। ଆଉ ଏମି ସିଏ କରାଗଲା, ଯେ ଏବେ ପୁରୀ ଯି ମାନେ ରଥଯାତ୍ରାର ପ୍ରୋଗ୍ରାମ୍ କଣ। ମାନେ ରଥଯାତ୍ରା କେମିତି କଣ ସେଲିବ୍ରେସନ କରିବ।
ରଥରେସ୍ ରେତ ଛୁଟି ମୋର ନାହିଁ କିନ୍ତୁ ବହୁତ୍ ତ ଇଚ୍ଛା ଅଛି ଉଁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, କିନ୍ତୁ ଲାଗୁନି ଯେ ମୁଁ ଯାଇପାରିଲା ଭଳିଆ କିନ୍ତୁ ବହୁତ ଇଚ୍ଛା ଅଛି ଯିବାକୁ, ଆଉ ଏବେ ତ ସ୍ନାନ ପୂର୍ଣ୍ଣମା ଆସିଯିବ।
ହଁ କାର ଣ ଭଗବାନ ଯେତେବେଳେ ମାନେ ଇଏ ରେ ଥାଆନ୍ତି। ସେତେବେଳେ ହିଁ ସ୍ନାନ ପୂର୍ଣ୍ଣିମା ଟା ହୁଏ। ନାଁ
ହଁ ହଁ ସ୍ନାନ ପୂର୍ଣ୍ଣମା ଆମ ତ ଚାପ ସରିଲା ତାପରେ ଆସିଲା ରୁକ୍ମିଣୀ ବିବାହ ହବ ରୁକ୍ମିଣୀ ବିବାହଙ୍କର ଠାକୁରଙ୍କ ସହିତ ରୁକ୍ମିଣୀଙ୍କର ବିବାହ ହବ ତାପରେ ଠିକ ତାର ଚାରି ଦିନରେ ସ୍ନାନ ପୂର୍ଣ୍ଣମା ହୁଏ ମତଲବ ଯେ ଠାକୁର ତିନି ଠାକୁର ଆସିକି ବାହାରକୁ ଆସନ୍ତି ତାଙ୍କୁ ସ୍ନାନ କରାଯିବ ସ୍ନାନ କରାଗଲା ପରେ ଠାକୁର ଜରରେ ପଡିବେ ଶହେ ଆଠ କଳସ ପାଣି ରେ ଗାଧାନ୍ତି ଆଉ ତାପରେ ତାଙ୍କୁ ଜର ହେବ ଜରରେ ସିଏ ଯାଇକି ପଡ଼ିବେ ଅଣସର ଘର କୁହାଯାଏ ଯେଉଁ ଘରେ ସିଏ ରୁହନ୍ତି ସେଇଟାକୁ ତ ଅଣସର ଘର କୁହାଯିବ।
ହଁ
ଆ ସେଠୁ ତାପରେ ପୁଣି ତାଙ୍କର ନିର୍ଦ୍ଦିଷ୍ଟ ବୈଦ୍ୟ ଅଛନ୍ତି ଯେଉଁ ଡାକ୍ତର କୁହାଯାଏ ବୈଦ୍ୟ ଅଛନ୍ତି ସିଏ ମେଡ଼ିସିନ୍ ଦିଅନ୍ତି ଠାକୁରଙ୍କ ପରମ୍ପରାରେ ଯାହା ହିନ୍ଦୁ ଶାସ୍ତ୍ରରେ ଅଛି ଆଉ ତାଙ୍କୁ ଔଷଧ ଦିଅନ୍ତି ଆଉ ଗୋଟେ ଫୁଲରି ତେଲ ଥାଏ ଯେ ତାଙ୍କ ଶରୀର ଯେଉଁ ପୀଡ଼ା ଥାଏ ଶରୀରରେ ଲେପନ କରାଯାଏ ଗୋଟେ ଫୁଲରି ତେଲଟେ
ହଁ
ଫୁଲୁର ତେଲଟା କଣ ଫୁଲୁର ତେଲ ଜାଣିଛନ୍ତି ସେଇଟା କଣ?
ନା ଆମେ ତ ଆମର ଟ କେବେ ଶୁଣିନି ମାନେ ଏମିତି କିଛି ଜାଣିନି ବଟ ଇସ୍କନରେ ଯାଏ ଏସ୍କନ ରେ ନାଇଁ ଏତେ ନଲେଜ ମୋର ନାହିଁ
ଫୁଲୁରି ତେଲଟା ହେଲା ଆମର ବହୁତ ଦିନ ପୂର୍ବରୁ ରାଶି ଉଁ ସରି ରାଶି ତେଲ ହଁ ରା ରାଶି ତେଲ ଗୋଟେ କଳସରେ ମାଟି ପାତ୍ରରେ ତାକୁ ପୋତା ହେଇଯାଇଥାଏ ଆଉ ବହୁତ ପ୍ରକାରର ଫୁଲ ମାନେ ସୁ ଗନ୍ଧି ତ ଫୁଲ ସେଥିରେ ପ ପକେଇ ଦିଅନ୍ତି ସିଏ ତା ଭିତରେ ରହି ରହି କା ଗୋଟେଏ ତେଲଟେ ତିଆରି ହୁଏ ସେଇ ସୁଗନ୍ଧ ଫୁଲଗଡ଼ାର ସେଇ ରାଶି ତେଲ ସିଏ ଆଉ ଗୋଟେ ଉଁ ମାନେ ସେଇ ତେଲ ଟା ସୁଗନ୍ଧି ତ ତେଲଟାକୁ ବହୁତ ଦିନ ରଖିକି ତାପରେଟା ମାଟି ତଳକୁ କଢା ହବ ତାପରେ ସେଟା ଲେପନ କରାଯାଏ ତାକୁ କୁହାଯାଏ ଫୁଲୁୁରି ତେଲ। ସେଇଟାରୁ ତା ତାପରେ ଠାକୁର ସ୍ୱାସ୍ଥ୍ୟ ଠିକ ରହିଲେ ଯେତେବେଳେ ତାଙ୍କ ଦେହ ଯେତେବେଳେ ଭଲ ହେଇଯିବ ସେଠୁ ସି ଆସନ୍ତି ନବ ଯୌବନ ରୂପକୁ ଆସନ୍ତି। ସେଇଦିନ ଦର୍ଶନ ଦିଅନ୍ତି ନବଯୌବନ ଦର୍ଶନ ଦିଅନ୍ତି ଦର୍ଶନ ଦେଲା ପ ପରେ ସେ ତାଙ୍କ ମାଉସୀ ମା ମନ୍ଦିରକୁ ବାହାରନ୍ତି ଯେଉଟାକି କୁହନ୍ତି ଗୁଣ୍ଡିଚା ଯାତ୍ରା ଗୁଣ୍ଡିଚା ଅଭିମୁଖରେ ରୁହନ୍ତି। ଗୁଣ୍ଡିଚା ଅଭିମୁଖରେ ରୁହନ୍ତି।
ହଁ କାରଣ ମୁଁ ଯାଏ ମାନେ ଯାଏ ମାକ୍ସିମମ୍ ଟମେ ଆର ବର୍ଷ ବି ଯାଇଥିଲି ବଟ୍ ଏଇ ବର୍ଷ ଯିବାର ପ୍ରୋଗ୍ରାମ୍ ଅଛି କାରଣ ଆମ ଟିମ୍ ସବୁଳେ ଯାଏ ନାମା ଇଜ କଣ୍ଟେନି ଯାଏ। ଏକାଉଣ୍ତ ଟିମ ଯାଏ ଏ ଏବେ ଯିବାର ପ୍ଲାନିଂ ଅଛି ଦେଖାଉ ଯାଇ ଭଗବାନଙ୍କର ମାନେ
ଇ ଇସ୍କ ଇସ୍କନଙ୍କ ମନ୍ଦିର ତରଫରୁ ଯାଆନ୍ତି।
ଆମ ମୁଁ ଭୁବନେଶ୍ୱର ଇସ୍କୁଲର ମାନେ ମେମ୍ବର ନା ଓ ସର ଭୁଵୁ ମ୍ୟାଟର
ଆଚ୍ଛା ଆଚ୍ଛା।
ଆମମାଜନ୍ ନୟାପଲିରେ ଯଉଁ ଅଛି,
ହଁ ହଁ ଜାଣିଛି ଜାଣିଛି ତ ବହୁତ ସୁନ୍ଦର ମନ୍ଦିର ମୁଁ ମୁଁ ଗୋଟେ ସନ୍ଧ୍ୟାରେ ଯାଇଥିଲି ସନ୍ଧ୍ୟା ନହ ସନ୍ଧ୍ୟା ପୂର୍ବରୁ ତିନିଟା କି ଚାରିଟା କୁ ଗୁରେ ଯାଇଥିଲି ଭଜନ ଭଜନ ଚାଲିଛି, ଉପରେ ସନ୍ଧ୍ୟା ହେଇଯାଇଛି ସନ୍ଧ୍ୟା ହେଇଯାଇଛି, ସେଠିକାରୁ ଦୃଶ୍ୟ ମାନେ ବହୁତ ସୁନ୍ଦର ଯେ ଲାଗିବ ଯେ ମତେ ଫିଲ୍ ହେଇଥିଲା ଯେ ମୁଁ ଗୋଟେ ସ୍ଵର୍ଗରେ ଅଛି ବୋଲି କାରଣ କାହିଁକି ମୁଁ ଏଭଳି ଦୃଶ୍ୟ କେବେ ଦେଖିନଥିଲି ଏ ଯେ ମା ମା ତୁଳସୀ ବୃନ୍ଦାବନ ବୃନ୍ଦାବତୀଙ୍କୁ ଆଗରେ ରଖିକି ତାଙ୍କର ଆଳତି କରାଯିବ ତାଙ୍କ ଚାରିପଟେ ଭ୍ରମଣ କରାଯିବ ମାନେ ଇଏ କରାଯିବ ଠିକ ସେଇ ସମୟରେ ବର୍ଷ ବହୁତ ଜୋରରେ ଆସିଥିଲା ମାନେ କଳାହାଣ୍ଡିର ମେ ପ୍ର୍ଛନ୍ନ ହେଇଥିଲା ଆଉ ଝରକା ପଟେ ମୁଁ ଦେଖି ଦେଖିଥିଲି ସେ ଯେଉଁ ବାହାରର ଦୃଶ୍ୟ ଟା ଦେଖିଥିଲି ଆଉ ଭିତରର ଯୋଉ ଦୃଶ୍ୟ- ସେଇଟା ମତେ ବହୁତ ମାନେ ଭଲ ଲାଗିଥିଲା ସେଇଟା ମୁଁ ମୋ ମାନେ କେବେ ବି ମୁଁ ଏଟା ଭୁଲି ପାରିବିନି- ସେ ଦୃଶ୍ୟ ଆଉ ଲାଗିଥିଲା ମତେ ଫିଲ୍ ହେଇ- ଥିଲା ଯେ ମୁଁ ସ୍ଵର୍ଗରେ ଅଛି ବିଷ୍ଣୁଙ୍କ ଲୋକରେ ଅଛି ବୋଲି-
କାରଣ ନାଇଁ ଭାଇ ତାପରେ ଆମେ ଯୋଉ ମୁଁ- ଇସ୍କନର ସିଆର୍ ପି ବିଏସ୍ରେ ରହୁଛି ଆମର କଣ ଇସ୍କନ ଆମେ କରୁ ଦେଖ ସକାଳୁ ଉଠିବୁ ରାତି ଚାରିରୁ ରାତି ଚାରିରୁ ଉଠିବୁ ଦିବ୍ୟ ଆରତି କରିବୁ ଦିବ୍ୟ ଆରତି ରାତି ଚାରିରୁ ମଙ୍ଗଳା ଆରତୀ ହେବ ମଙ୍ଗଳା ଆରତୀ ପରେ ଗୁରୁ- ପୂଜା ହେବ ଗୁରୁ ପୂଜା ପରେ ପୁଣି ଆସିବୁ ଆମର ଯିଏ ଇସ୍କନର ବଡ଼ ମାନେ ପୂଜାରୀ ଅଛନ୍ତି ପାର୍ଥପବୁ-
ଆଜ୍ଞା-
ଏ ଭୁନେଶ୍ୱରରେ ଇସ୍କନ- ତାପରେ ପାର୍ଥ ପାର୍ଥପ ତା- ତାପରେ ସେଠି ଇଏ କଲା ପରେ ସକାଳୁ ସକାଳୁ ମାନେ ସାରିଲୁ ପୂଜା- ମାନେ ମନ୍ଦିର ପୂଜା ସାରିଲୁ ଦେନ୍ ଆସିବ ଆମର ଚାଣ୍ଟିଙ୍ଗ ସେକ୍ସନ୍ ଚାଣ୍ଟିଙ୍ଗ କରିବୁ ଚାଣ୍ଟିଙ୍ଗ କଲାପରେ ଭଗବତ କ୍ଲାସ୍ ଯିବୁ ଭଗବତ କ୍ଲାସ୍ କଲା ପରେରେ ଦେନ ଆଉ ଆପଣ ଦେଖିଥିବେ ସନ୍ଧ୍ୟା ଆର ଦିଟା କେଉଁ ଭଳିଆ ଭବ୍ୟ ଆକାରରେ ଭଗବାନଙ୍କର-
ବହୁତ ସୁନ୍ଦର ଥିଲା ସେ- ମୋର ପ୍ରଥମ ଥର ପାଇଁ ଦେଖିଲେ ବହୁତ ବହୁତ ସୁନ୍ଦର-
ଆପଣ ପ୍ରତିଦିନ ଆସନ୍ତୁ ମାନେ ତମେ ଯଦି ପ୍ରତିଦିନ ଆସିବ ଆହୁରି ଭବ୍ୟ ମାନେ ଗୋଟେ- ମୋତେ ତ ଇସ୍କନ୍ ଗୋଟେ- ପ୍ରତିଦିନ ଆମର ସବୁ ହଉଛି-
ଆଚ୍ଛା ପ୍ରତ୍ୟେକ ଦିନ।
ହୁଁ ଯଦି ମାନେ କଣ କି ସେଇଟା ଗୋଟେ ଜା ମତେ ତ ବହୁତ ପିସ୍ ଲାଗେ କାରଣ
କୋଉଠି ରହୁଛନ୍ତି, ମେସ ରେ କୋଉଠି ରହୁଛନ୍ତି
ସିଆର ପି ବେଶ ରେ ଇସ୍କନର ବେଶ ରେ
ଆଚ୍ଛା ଇସ୍କନ ମନ୍ଦିର ଭିତରେ ରହୁଛନ୍ତି ନାଇଁ।
ସିଆରପି ବେସ୍ ରେ ସେଠି ଆମର ସେଠି ଆମର ସବୁ ଅଛନ୍ତି ମାନେ ଆମର ମାନେ ଆମର ୟୁଟୁ ମାନେ ଆମର ବୁକ୍ ବୁକ୍ ଭୁବନେଶ୍ୱରରେ ଇସ୍କନ ର କେତେଟା କିଏ ଆମର ଏ ଯୋଉ ଇସ୍କନ ର ଆଠୁ ଟା ବେସ୍ ଅଛି। ଆଠଟା ବେସ୍ ରେ ଆଠ ଆଠୁଟା ବେସ୍ ସେଟା ଭକ୍ତ ରହୁଛନ୍ତି ଆମର ଯେତେକ ୟୁଟ୍ୟୁବ୍ ଭକ୍ତ ରହୁଛନ୍ତି ସେମାନେ କମ୍ପିଟେଟିଭ୍ ପ୍ରିପାରେସନ୍ କରୁଛନ୍ତି। ହୋଉଛି ଭଗବାନଙ୍କ ସେବା। ଆଉ ମୋର ସାଙ୍ଗ ସେମିତି ଆମ ମୁଁ ୟୁପିଏସି ପ୍ରିପାରେସନ୍ କରୁଥିଲି ନା। ମୋର ସେମିତି ବହୁତ ସାଙ୍ଗ ଅଛନ୍ତି କି କାହ୍ନୁ ପ୍ର୍ରଭୁ ହେରିକା ଆଉ ଯିଏକି ଆମାନେ ଆମେ ମିଶିକି ଇଏ କରୁ ଆଉ । । ସେଭଳି ଆମ ଇସ୍କନରେ ବହୁତ ମାନେ ଭବ୍ୟ ସାଙ୍ଗ ଏବେ ମୋର କାମ ଅଛି ଆପଣ କୁ ତମକୁ ପରେ କଲ୍ କରୁଚି ଆଁ।
ଠିକ ଅଛି।